ନମସ୍କାର ସବ ଭଲ ଅଛ
ହଁ ନମସ୍କାର କୁହନ୍ତୁ ହଁ ମ୍ୟାଡ଼ମ। ମ ଈଶ୍ୱର କୃପାରୁ ଇଶ୍ୱର କୃପାରୁ ଯଦ ହମମା।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆଜି ଟିଫିିନରେ କଣ ହେଇଥିଲା।
ଆଜି ଟିଫିିନ ଟା ଆମର ଯୋଉ ଛତୁଆ କହୁଛନ୍ତି ଛତୁଆ କରିଥିଲୁ। ସକାଳ ସକାଳୁ ଛତୁଆ ମୁଁ ଖାଇ ସାରିଲୁ ଇଏ ତାପରେ ମୋ ଝିଅକୁ ମୋତେ ଛତୁଆ ଖାଇକି ଛାଡିଥାେ ତାପରେ। ଟିଫିନ ରେ ଅଛି ସେ ତା ବାର ଏ ବାରଟାକୁ ପଳେଇ ଆସିବ। ତାପା ତ ଟିଫିନ କଣ ଟିକେ ଦେବାକୁ ପଡୁଛି ଯେ ସିଏ କହିଲା ନାଇଁ ମୁଁ ବରା ଖାଇବି ମୁଁ ବା ଏଇ ବାହାର ପଟ। ବାହାର ବାରେ ନେବାକୁ ପଡିଲା ଆଉ ସକାଳୁ ସକାଳୁ କରି ହଉନି। ଆ ହଁ ସ୍କୁଲ ରେ ଆସିଲି ନମସ୍କାର ଚାରିଟା
ହଁ।
ଝିଅ ଆପଣର କୋଉ କ୍ଲାସରେ ପଢୁଛି।
ତାର
ଏଲକେଜି ଷ୍ଟାଟିଙ୍ଗ ହେଲା ଏ ବର୍ଷ ମାନେ ଆଜ୍ଞା ଆଜ୍ଞା। ଆଉ ଲଞ୍ଚ ରେ କଣ ପ୍ରିପାରେସନ୍।
ନାଇଁ ଲଞ୍ଚ ରେ ପ୍ରିପାରେସନ କଲେ ତ ଶାଗ ତ ରଖି ଶାଗ ଆଣିଛି। ଶାଗ ଟିକେ ହେଇଛି ଆଉ ଆମର ଯୋଉ ହଁ ପୋଟଳ ପୋଟଳ ଟିକେ ତରକାରୀ କରିବେ।
ଆଜ୍ଞା।
କରୁଚନ୍ତି ଆଉ ତାଙ୍କ କହୁଛନ୍ତି ମୁଁ କଣ ଦେଖିନି ଆଉ କଣ କଣ କରୁକି କିଛି ପରେ। ଏବେ ପରିବା ମଧ୍ୟ ମୁଁ ବେଶୀ ଫ୍ରିଜରେ ଆଣିକି ରଖୁନାହିଁ। ଏ ଦିନେ ଦିଇ ଦିନ ପାଇଁ କାହିଁ କ ହଁ। ହ ପଚିଯିବ ତାପରେ ଆମେ ସେଇ ଯୋଉ ଟିକେ ପନି ପରିବା ମିଳିବା ଜାଗାର
ଯେତେଳେ ଯିବୁ ସକାଳୁ ସକାଳୁ ହଁ ହଁ ସବୁ ଦିନେ ଫ୍ରେଶ ପରିବାଟା ଆସିଥାଉଛି ସକାଳୁ ସକାଳୁ।
ଆଜ୍ଞା ଆଜ୍ଞା।
ତ ଆଣିକିରି ଆଗରୁ ଆଣିକି ରଖି ପାଞ୍ଚ ଦିନ ସାତ ଦିନ ରଖିବା ଟା
ଆପଣଙ୍କୁ ସେ ଯୋଉ ଏଇ ଯୋଉ ବର୍ଷା ଟିକେ ହେଲା ନା କଖାରୁ ଗଛ ଯୋଉ ଲାଗିବ ଆର ଯୋଉ କଖାରୁ ଫୁଲ ବାହାରେ। କଖରୁ ଫୁଲ ପିଠଉଟା ଆପଣଙ୍କୁ ଭଲ ଲାଗେ।
ହଁ ହଁ ଏଇ ତ ସମସ୍ତଙ୍କୁ ଭଲ ଲାଗିବ କି ଆ ଆଉ କଉନ ଭଲ ଲାଗିଥାଏ
ହଁ ହଁ ନାଇଁ ବହୁତ ଲୋକ ଅଛନ୍ତି ଖାଆନ୍ତିନି ଆପଣଙ୍କୁ କୋଉଟା ଭଲ ଲାଗେ ମାନେ ପିଠୋଉରେ। ଲେ ଭଲ ଲାଗେ ନା ବେସନ ରେ କଲେ ଭଲ ଲାଗେ।
ସେ ଫୁଲ କୁ
ପକେଇକରି ମ ସେ ଟିକେ ଭାଜିଲା ଭଳି ଆଉ ଟିକେ ସନ୍ତୁଳା ଟାଇପ ସେଇଟା ସେ ଫୁଲ ଯାହା ବି ଗଲେ ମୋତେ ଭଲ ଲାଗିଥାଏ।
ହଁ ନାଇଁ ସେଟାକୁ ସୋରିଷ ଦେଇକି ବି ଟିକେ ଠୁଠୁକିଆ କରନ୍ତି। ସେ ହଁ ରାଇ ଭଳିଆ କରନ୍ତି ତା ଦେହରେ ଟିକେ ଛୋଟ ଛୋଟ ଚୁଙ୍ଗୁଡି ପକାନ୍ତି ହଁ ଆଜ୍ଞା।
ତ ଇଏ ହିସାବରେ କାହିଁ ଗଲେ ଯୋଉଥର ଆମର ଚିଙ୍ଗୁଡି ଗଲେ ଯୋଉ ଦିନ ଆମର ହୁଁ। କହଲେ ଆମେ ଟିକେ ସବୁବେଳେ ତ ଖାଉନୁ ଆମିଷ ବାର ଦେଖିକି ସେମତି ଖାଉଥାଉ।
ହଁ ସେଇ ବାରରେ ସେଟା ଚୁଙ୍ଗୁଡି ପକେଇ ଗଲେ ବି ତାର ବଢିଆ ଟେଷ୍ଟ ଆସେ।
ହେ ସେ ଚିଙ୍ଗୁଡି ମିଳିବାରେ ଅଛି ପାଣି ଚିଙ୍ଗୁଡି ମିଳିବା ଟା ସହଜ ନାଇଁ ନା। ସିଏ ଗୋଟେ ସିଜନ ଅନୁସାରେ ହେଇଥାଏ ଏ ବର୍ତ୍ତମାନ ତ ଏବେ ବର୍ଷା ଦିନ ହେଲାଣି ମଧ୍ୟ। ଉଁ ମାଛ ହେଲେ ଚୂନା ମାଛ ମିଳିବ।
ଆଜ୍ଞା। ସେଇ କଖାରୁ ଫୁଲଟାର ସବ ମମାନେ ସେଇ ଗୋଟେ ଗଛ ଦେଖନ୍ତୁ ତାର ସବୁ ଯାଙ୍କ ଜିନିଷ କାମରେ ଲାଗୁଛି ପତ୍ର
ହୁଁ ହୁଁ ଫଳ ସବୁ ଯାକ ଲାଗିଲା ତାର। ପତ୍ର ଆବଶ୍ଯକ ପଡୁଛି ଖାଇବାରେ ବ୍ୟବହାର କରାହଉଛି ଡଙ୍କ କୁ ମଧ୍ୟ ସେଇ ଅଗ ଡଙ୍କ ସବୁ ବ୍ୟବହାର କରାହଉଛି। ତରକାରୀ ଫଳ ହେଲେ ବ୍ୟବହାର ହଉଛି।
ଆଜ୍ଞା। ମାନେ ପ୍ରକୃତି ଆମକୁ କଣ ନ ଦେଇଛି। ଏମିତି ଏମିତି ଜିନିଷ ଦେଇଛି ଯୋଉଟାକୁ ଆମେ ସଦୁପଯୋଗ କଲେ ସବୁ ଜିନିଷ ପାଇପାରିବା। ଗୋଟେ ସାମାନ୍ୟ ତଳେ ଲାଗୁଥିବା ଡଙ୍କ ଗଛଟେ ତାକୁ ଆମେ ସବୁ ପ୍ରକାରରେ ଖାଇପାରୁ ଛେ ଲଗେଇ ପାରୁଛେ ତା କାମକୁ।
କିନ୍ତୁ ଆଜିକାଲି ତ ଆଉ ଯେତିକି ଘର କରାହଉଛି ଆମ ଯେ ପ୍ଲ ଉ ବଡ କଷ୍ଟ ହେଇଥାଏ ସେ ଛାତ ଉପରେ ଗଛ ଲଗେଇବାକୁ ପଡୁଥାଏ। ତାପରେ ମାନେ ବ୍ୟବସ୍ଥା କରିବାକୁ ପଡୁଛି।
ଗୋଟେ ଟାଇମ ଥିଲା ମୁଁ ଏଇ ସବୁ ସା ଗ ଗ ପଉ ଡଙ୍କ ଏଇ ସବୁ ଜିନିଷ ମୁଁ ଖାଉନଥିଲି କିନ୍ତୁ ଏବେ ଗୋ ଟେ ସମୟ ଆସିଲା ଯେତେବେଳେ ଆମେ ନିଜେ ପ୍ରିପେୟାର କଲୁ ରୋଷେଇ କଲୁ ତ ଏଇ ଜିନିଷ ଗୁଡାର ଅ ଅଶ୍ଲି ଟେଷ୍ଟ କଣ ଜାଣିଲୁ ଆଉ ନିଜକୁ ଭଲ ଲାଗିଲା କିନ୍ତୁ ମୁଁ ଯେତେବେଳେ ଛୋଟ ଥିଲି ମୁଁ ଏସବୁ ଜିନିଷ ହଁ ଆଖପାଖରେ ରହିଲେ ବି ମୁଁ ଦେଖେନି ତାକୁ ଆଜ୍ଞା।
ଆଉ ଗୋଟେ କଥା ହେଲା କଣ ବର୍ତ୍ତମାନ ଯୋଉ ଘରେ ଯାକ ଆମେ କରୁଛେ ଆଗର ଆମ ଗାଁ ଯଉଥିଲା ଆମ ତା ଗୋଟେ ବାରି ରହୁଥିଲା ଦାଣ୍ଡ ପଟ ଛ ଛାଡ ରହିବ ନହିବ ଆଉ ଯ ବାରି ପଟେ ରହୁଥିଲା ଛାଏ ମା ଟି ଜାଗା ଥାଏ କିନ୍ତୁ ହେ ଯୋଉ ପ୍ଲଟିଂ
ହ
ଟା ହେଇଯାଉ ଘର କରିଥା ହେଲେ ନାଇଁ ବାରି କିଛି ନାଇଁ ସେ ଗଛ ଜ ତୁଳସୀ ଗଛ ଲଗଉଛନ୍ତି ସେତିଆ।
ହଁ।
ତୋ ସିମେଣ୍ଟ ଆସ ମନି ପ୍ଲାଣ୍ଟ କିନ୍ତୁବେ।
ଲୋକ ତ ସେଥିପାଇଁ ଯୋଉ ବଡ ବଡ ଟ୍ରେ ଆଣିକି ଛାତ ଉପରେ ଗଛ ଲଗଉଛନ୍ତି। ଶାଗ ହେଲା କି ଶାଗ ଆଜ୍ଞା।
ସେ ପ୍ରତ୍ୟେକ ଦିନ ପ୍ରାୟ ଶାଗ ଖାଇବା ଉଚିତ। ମଳା ସହଜୁଁ କୋ କିୁ ବଡ ବଡ ଶିଖ। ଏ ଖରା ଦିନ ଆସିଲା ଆମେ ଲଉଟିଆ ଶାଗ ବୋଲି କହୁଛନ୍ତି ଏପଟେ। କାଟିକି ଦଉଥିବା ସେ ବର୍ଷା ସାରାରେ ହଁ କାଟି କାଟି ଯେତେ ସେ ସାଇଜରେ ବଢୁଥିବ।
ସେଟା ଗୋଟେ ଭଲ ଶାଗ ଯଦି ତାର ଗୋଟେ ଭଲ ଭଲ କେକିରି ଦେବେ ତାକୁ ମାନେ ଭଲ ଜାଗାରେ ପକେଇ ଦେେବେ ଘାସ ଫାସ ନ ହଉଥିବ ସେ ଶାଗ ଟି ଆପଣ ବର୍ଷ ଯା ଖାଉଥିବେ। କା ଟୁଥିବେ ଖାଉଥିବେ ଆଉ ସେ ଶାଗରେ କି ଚଢିଗଲେ କିଛି ନାଇଁ ସାଁ ଉଠିଯିବ ପୁଣି।
ହଁ ହଁ। କିନ୍ତୁ ଏବେ କଣ ହଉଛି ଏବେ ଯୋଉ ଘର ଜାଗାରେ ଆମର ନାରି ମାଟି ପାଇଁ ବାରି ରହିଥାଉଛି। ନା ସେ ତ ରୋଡ ର ରାସ୍ତାବସ୍ତା ପଳେଇସ କଣ ଦାଣ୍ଡ ଫ କିଛି ରହିଥାଏ ସେମିତି। ଏବେ କେବଳ ସହରରେ ନୁହେଁ ଏବେ ଗ୍ରାମାଞ୍ଚଳ ମଧ୍ୟ ଆମର ନାହିଁ ଗ୍ରାମା ଗ ମୋ ପୁର ସିମଣ୍ଟ ରୋ କରଇଗଲା।
ଆଜ୍ଞା ନାଇଁ ସମସ୍ତଙ୍କର ଜାଗା ଯାହାର କମ ସେମାନେ। ପୁରା ଲାଗି ଲାଗି, ଲାଗି ଲାଗି, ଲାଗି ଲାଗି ଘର କରି ଦେଇଛନ୍ତି ନା। ମୋର ଯୋଉ ଶାଶୁଘର ଗାଁ, ସେମାନଙ୍କ ର,,, ସେମତି ସେଠି ସେ ଗାଁରେ, ବେଶୀ ବାଡ଼ି ଫାଡ଼ି କାହାର ନାହିଁ। ସମସ୍ତଙ୍କର ଘର ଯେତିକି ପାଇଁ ଜାଗା ସେତିକି, ଆଉ ଘର,,, ଆ, ଘରକୁ ଘର କାନ୍ଥ କୁ କାନ୍ଥ ସମସ୍ତଙ୍କର ଲାଗିଛି। ଯେମିତି ଲୋକ, ସିଡିଏ ଫିଡିଏ ରେ ଘର କରି ରହୁଛନ୍ତି,,, ସେମ୍ ତି।
ଆଉ ରହିଲେ ଯଦି ଆମେ ଆପାର୍ଟମେଣ୍ଟରେ ରହିଯିବା। ସେ ତ, କିଛି କିଛି କରି ପାରିବା। ସେ ତ କିଛି କରି ପାରିବା ହଁ। ଁଁ ହଁ ସେଇ, ଆପାର୍ଟମେଣ୍ଟରେ ରହି ପାଇଲେ ବୋଲେ କିଛି ପାଇବାନି, ଖାଲି ଯାହା ମନି ପ୍ଲାଣ୍ଟ ଗଛ ଟିକେ ଲଗେଇ ପାରିବ। ଆଉ,, ଏଇ ଟିକେ ଜିନିଷ ପାଇପାରିବା, ନହେଲେ ତ ଲଗେଇ ପରିବା, ବୃକ୍ଷରୁ ରୋପଣ,,,
ଆପାର୍ଟମେଣ୍ଟ ରେ ରହିଲେ ତ ଆପଣ ଟିକେ ନିଶ୍ୱାସ, ଭଲ ପବନ ବି ଟିକେ ତ ପାଇବେନି, ନିଶ୍ୱାସ ପାଇବେନି ଆଉ।
ଭଲ ଆମୁକୁ ଏପଟେ ଯେମିତି ଖୋଲା ନିଶେଷ ଆସେ, ହଁ, ସେ,,, ଦେହ ଟିକେ ଫ୍ରୀ ଲାଗିବ।
ଆଉ ନହେଲେ ପଞ୍ଜୁରୀ ଭିତରେ ଯେମତି ରୁହନ୍ତିନି, ପଞ୍ଜୁରୀ ଭିତରେ,,, ସେମିତି ଲାଗିବ।
ହଁ।
ଆଜ୍ଞା, ଖାଲି ଘର କାନ୍ଥ। ଘର କାନ୍ଥ ଆଉ ବାଲକୁନି, ଏତିକି କି ଦେଖିକିରି ଦିନ ଯିବ।
ହୁଁ। ସେ ବାଲକୁନି ପଟେ ମଧ୍ୟ ଆଜିକାଲି ଭଲ ପବନ ହେଲେ ଆସିନି। ଗାଡ଼ି ବସ୍ ଷ୍ଟାଣ୍ଡ,,, ଦୂଷିତ ଭାବେ ଆସ, ରୋଡ଼ ପାଖ ରଯାଇଥିଲା ଆପର୍ଟମେଣ୍ଟ।
ଆଜ୍ଞା। ଆଉ ବାଡ଼ି ବଗି,,, ପଛପଟେ ଟିକେ ଯଦି ଥିବ, ଛୋଟ ଛୋଟ କିଛି ନ କରନ୍ତୁ। ଅଳ୍ପ ଟିକେ ଶାଗ ଗଛ,,, ଗ ହେଲା, ଅଳ୍ପ ଟିକେ ଫୁଲ ଗଛ ହେଲା, ଏଇ ସବୁ ଯଦି ହେଇଥିବ, ହଁ ସଜନା ଗଛ ଟିକେ। ହଁ, ସଜନା ଗ ଶାଗ ଖାଇବେ, ତା ଛୁଇଁ ଖାଇବେ।
ହୁଁ, ହୁଁ, ହୁଁ। ଆପଣ ଏମିତି ଗଛ ଲଗେଇ ଦେଇଥିବେ। କିଛି ଦିଦିନ,, ଦୁଇ ତିନିଦିନ୍ ଅଟମେଟିକ୍ କିଛି ନଥିବ ବ ବୋଲେ, ବାଡ଼ିରୁ ଆଣିକି ଜଲ୍ଦୀ ଚଳି ଯିବେ। କେତେଟା ଗଛ ଲଗେଇ ଦେଇେ ଥିବା। ସଜନା ଗଛ ଗୋ,,, ଲଗେଇ ଦେଇଥିବା। ଏବେନା,,, ଆଉ ଯୋଉ ଶାଗ କଥା କହିଲି। ଆଉ ଯଦି ପାରିବେ ସମୟ ଅଛି ଏଲି, ହଁ ହଁ କଖାରୁ କଖାରୁ ଟିକେ,,,
ଆଜ୍ଞା।
କଖାରୁଟି ଲଗେଇ ଦେଇେଥିବା, ଆଉ ଯଉଠି ଆମର ପୋଇ ପୋଇ। ପୋଇ ସାଗ ଫ୍ୟାମିଲି କି, ହଁ ପୋଇ ଡାଙ୍ଗ ଗୋଟେ ଲଗେଇ ଦେଇଥିବା। ଏତି,,,
ଏମିତି ବି, ନର୍ମାଲି ଖାଲି ଖଡ଼ା ଖଡ଼ା ଗୋଟେ ଏତେ, ଖଡ଼ା ଟେ,,, ହଁ ବାଇଗଣ, ନାଇଁ ଖଡ଼ାଟା ଏତେ ଭଲ ଶାଗ, ଯଦି ଅଳ୍ପ ଦିଟା ମଞଜି ଆଣି ସେମିତି ଗୋଟେ କଡରେ ବିଞ୍ଚି ଦେଇଥିବ। ସେ ଶାଗ,,, ପୋକ ବି ବାହାରିବ ସେଥିରୁ। ଖଡ଼ା ଡଙ୍କ ବାହାରିବ, ଖଡ଼ା ର ଶାଗ ବାହାରିବ, ହଁ ଖଡ଼ା ର ସବୁ ଖାଇ ହବ।
ତାର ମତେ ସେ ପତ୍ର ଖାଇ ପାରିବା, ତାର ଆମର ତା କାଣ୍ଡ ଟା ହେଲେ ଖାଇ ପାରିବା। ତା କାଣ୍ଡ ଟା ମଧ୍ୟ ଖାଇଥାଏ, ତରକାରୀ କରି ଖାଇ ଦେଇ ଥାଏ। ଏଇଟି,,,, କିିଏ ଯଦି ଆମ, ବାରି ଥାଇ ବୋଲେରେ। ଜଣେ ଆରାମ୍ ରେ ଗୋଟେ ସପ୍ତାହ ରେ, ବାହାରୁ କିଛି ନ କିଣିବ ଅଳ୍ପ ଅଳ୍ପ କିଣିବ। କମ୍ ପାଇଯଟ୍ ରେ ମଧ୍ୟ ସେ ଚଳିଯିବ, ଏତିକ ଜିନିଷ ଏବେ ସଜନା ପାଇଲେ। ସିଯିନ୍ ନଥିଲେ, ତା ସଜନା ଶାଗକୁ ଖାଇଲେ।
ସଜ୍ ନା, ଅମୃତ ଭଣ୍ଡା, ଶାଗଗଛ ହେଲା, ଆଉ ଛୋଟ,,, ବାଇଗଣ ଗଛ ବି ଛୋଟ ଗଛ, ବେଶୀ ବଡ଼ ନୁହଁ। ବାଇଗଣ ଲଗେଇ ଦଲେ ବି ହେବ, କଲରା ମଡ଼େଇ ଦେଲେ ବି କଲରା ଫଳିବ।
କଲରା ଟିଏ ସାଇ, ଆପଣ ସେ କଲରା ପାଇଁ ବେଶୀ ସେ, ଜାଗା ନବନି। ଆପଣ ଯଦି କୋଉ ବାଉଣ୍ଡ୍ରୀ ଫାଉଣ୍ଡ୍ରି କରିଥିବେ, ସେ କାହା ଧୀରେ ମାଳି ଥିବା।
ଲୋକ କରୁଛନ୍ତି ବହୁତ ଲୋକ
ଏଟିଏ ଜିନିଷ ନିହାତି ଭାବେ ହଁ ଅଳ୍ପ ଜାଗାରେ ଏ ଅଳପ ଜାଗାରେ ଏଇ ଜାଗା ହେଇଯାଇଥାଏ।
ଆଜ୍ଞା ଯାହାକୁ ଗଛ ବୃଛ ପସନ୍ଦ। ସିଏ ଲଗେଇଦେବେ ଛୋଟ ଛୋଟ ଜାଗାରେ ବି ଲଗେଇଦେବେ।
ହୁଁ। ମୁଁ ତ ଡ୍ୟୁଟି ସାରିରିକିରି ଆସିଲି ଚାରିଟାରୁ ପାଞ୍ଚଟା ଛଟା ଯାଇ ଏଇ ଗଛ ପାଖରେ ହେଲାକି କଣ ନା କଣ ଟିକେ କରୁଥିବ ପାଖାପାଖି ପାଖାପାଖି ଆଉ ଏଇ ଫୁଲ ଗଛ ଟିକେ ଶୀତ ଫିତ ଦିନ ଫୁଲ ଗଛ ଲାଗିଥାଏ। ତାକୁ ହେଲେ ଟିକେ ସାଇଜ୍‌କରି ଦଉ ସୁନ୍ଦର ଦେଖାଯାଏ ଘର ପାଖରେ ଲଗେଇି।
ତ ଏଇ ଆସିଲା ଏବେ କୁସୁମ ଟାଇମ୍ ଆପଣ ସେଇଟା ଲଗେଇଦେବେ ସବୁ ପୂଜରେ ଲାଗିପାରିବ। କୁଷ୍ମ ଫୁଲ ହେଲା ଆଜ୍ଞା ଛୋଟ ହଁ ଗେଣ୍ଡୁ ଯୋଉ କୁସୁମ ଆମର ଆସେ ହଁ ଗେଣ୍ଡୁ ଗଛ ଜାଣିନାହାନ୍ତି କୁୁସୁମ ଗଛ ସେଇଟାର ହଁ ସେଇ ଟାର ବାର ମା ଗୋଟେ ଆସୁଛି କୁସୁମ ଯୋଉଟା କି ଛୋଟିଆ ଛୋଟିଆ ଗଛ କୁଣ୍ଡ ରେ ଲାଗିଥାଏ ବହୁତ ଫୁଲ ହବ। ଟିକ ଟିକ ଗଛ ହେଇଥିବ କିନ୍ତୁ ବଡ ବଡ ଫୁଲ ହେଇଥିବ।
ହଁ ହଁ ହଁ।
ସେଇଟା ବି ମିଳୁଚି ନର୍ସରୀ ରେ ମିଳୁଚି କୁସୁମ ଗଛ ତାର ଛୋଟ ଛୋଟ ଆସୁଚି ଆ ଗୋଟେ ଯୋଉଟା କଳା କୁସୁମ କୁହନ୍ତି କେଳି କୁସୁମ ସେଇଟା ବି ଛୋଟଛଟ ଭୁଲ୍‌ ରହୁଛି
ପୁଅର ଜ୍ଞାନ ନାହିଁ ଜାଣିନାହିଁ।
ଆଜ୍ଞା ହଁ ନାଇଁ ଶୀତ ଦିନ ଟା ଅଲଗା ଫୁଲ ମିଳେନି ନା ଶୀତ ଲାଗି ଶୀତ ଲାଗି ଅଲଗା ଫୁଲ କିଛି ଫୁଟେନିକୋଉ ନାଇ ନାଇ ଶୀତ ଦିନେ ଶି ତ ଅଧିକା ଶୀତ ପଡିଗଲେ ଟଗର ଫୁଟୁଥିଲା କଣ ଆଜ୍ଞା।
ନାଇ ମଲା ପ
ହଁ ଟିକେ ଖରା ହେଲେ ଫୁଟିବ ଆଉ
ପୂଜା ପାଇଁ ବୋଲି କିରି ଆମେ
ନାଇଁ ଅତ୍ୟଧିକ ଅତ୍ୟଧିକ ଗରମ ହେଲେ ବି ଫୁଲ ବଡ ହବନି ଅତ୍ୟଧିକ ବର୍ଷ ଯୋଉ ଶୀତ ହେଲେ ବି ଫୁଲ ବଡ ହବନି। ଏଇ ଯୋଉ ମଝିରେ ଶୀତ ହଉଥିଲା ଜୋରରେ ଟିକେ ଫୁଲ ଭଲ କି ଫୁଟୁ ନଥିଲା। ଆଜ୍ଞା।
ତାପରେ କେତେ ଗୁଟେ ଜିନିଷ ଅଛି ଥଣ୍ଡା ହେଲେ ଫୁଲ ଭଡ଼ା କେତେଟା ଫୁଟିବେ। ଖରା ହେଲେ କି ଏଇ ଫୁଲ ପାଇଁ ମଧ୍ୟ ଆମେ ଯାହାହ ହେଲେ ଘରେ ପୂଜାପୂଜି ଟିକେ କରିବା ପାଇଁ ହେଲେ ବାହାରୁ ଆଣିକି କିଣିକିରି ଆଣିିକଲା ହେଲୁ ତାକୁ ପଧେ ଫ୍ରିଜରେ ରଖିକି ତିନି ଦିନ ଚାରି ଦିନ ଯାଇ ତୁଳସୀ ପତ୍ର ପକେଇକ କରିକି କରିବା ସୀମିତ କରାଯାଏ ନହିଁ ଆଉ ମୁଁ ଆଉ ମୁଁ ଆଉ ମୁଁ ମଧ୍ୟ ସେମିତିଆ କରିବା ପଡ଼ିଡିଥାଏା କାହିଁକି ନଲେ ଫୁଲ ଯେତେଳେ ଟିକେ ଏବେ ଆମେ ଟିକେ ବ୍ୟାଙ୍କ ରେ ଆସିକି ଅଛୁ ଜଣଙ୍କ ଘର ପାଖରେ ଘଡାରେ ଯ ସର୍ବସ କରୁଛୁ ହେଲେ ସେ ଛାତ କରିଦେଲେ ଉପର ଘର କରୁଛନ୍ତି। ସବ ଫୁଲ ଗଛ କୁଆ ରା ଢକା ହେଇଗଲା। ବାଧ୍ୟ ହେଇକିରି ମୁଁ ଫୁଲ କିଣିକି ଆଣୁଛି ଫ୍ରିଜ ରେ ରଖିବାକୁ ପଡୁଛି ନ ତେନ୍ତୁ ଫୁଲ ନନେଲେ ଫୁଲ ବିନା ତ ପୂଜା କରିବା ଟା ଏତେ ଭଲ ଲାଗିବନି ନା ଭଲ ଲାଗିବନି। ହୁଁ ଟିକେ ରହୁଛି ଆଉ
କିନ୍ତୁ ଏଟା ଗାଁରେ ସୁବିଧା ହେଇଯାଏ କଣ ଆଖପଖ ପାଖରେ ଗଛ ଥାଏ ନହେଲେ ନିଜ ବାଡିରେ ଗଛ ଥାଏ ଏସବୁ ସୁବିଧା ହେଇଯାଏ। ଆଜ୍ଞା ହଉ ସାର୍ ସର୍ ଆଜ୍ଞା। ହଉ ସାର୍ ଥ୍ୟାଙ୍କୟୁୁ ସାର୍ ଆଜ୍ଞା ଆଜ୍ଞା ଆଜ୍ଞା।
ରଖୁ